ଭାଇ କେମିତି ଅଛ ଆ କଣ ହାଲ ଚାଲ? ଭାରି ଖୁସି ରେ କଥା ହଉଛ କଣ ହେଇଛିି ଆଜି?
ନାଇଁ ସେମିତି କିଛି ନାହିଁ ଲେକିନ୍ କିନ୍ତୁ ଏଟେ ଆଜି ଟିକେ ଭଲ ଖୁସି ଅଛି ମନ।
ଆଚ୍ଛା ଆଚ୍ଛା ଆଉ କଣ କରୁଥିଲ ଏବେ?
ଏବେ ବସିଥିଲି ଏଇଠି ମନେ ପଡିଲା। ଟିକେ ଆଉ ଆପଣଙ୍କ କଥା ସେଥିପାଇଁ କଲ୍ କଲି ଟିକେ।
ଆଉ ଭଲ ଆଉ ଆଉ ବଢିଆ ଯାହା ମନ ପକେଇଛନ୍ତି ବହୁତ ଦିନ ପରେ ଆଉ ଖୁସି ଲାଗିଲା ଆଉ ଆପଣଙ୍କ କଥା।
ହଁ ହଁ ନିହାତି ଆଉ କଣ ଖବର କହୁନାହାନ୍ତି।
ହ ଘର ମୋର ବଢିଆ ତମର କଣ ସବୁ କହିଲ ଖବର ମୁଁ ଶୁଣେ। ବହୁତ ଦିନ ପରେ କଣ କରୁଛ କୁହ ଟିକେ ଆରେ ମୁଁ ଭାବୁଥିଲି ଆମର ଗୋଟେ ସ୍କୁଲରେ
ଆଜ୍ଞା।
ଯେତୁ ତମେ ଆମ ଜୁନିୟର ଗୋଟେ ସ୍କୁଲରେ ଗୋଟେ ମାନେ କଣ କହିଲ ଗୋଟେ ଆମର ରଖିଥାଆନ୍ତେ କଣ କହିଲ ମିଟି ଫ୍ରେନଚ ମିଟି ଟାଇପର ଗୋଟେ ମାନେ ଆମେ ଉଁ ସିନିୟର ଜୁନିୟର ଯୋ ମିଶିକି ଗୋଟେ କରିଥାନ୍ତେ ସାର୍ ମାନଙ୍କୁ ଡାକିଥାନ୍ତେ। କାହିଁକନା ବହୁତ ଦିନ ହେଲାଣି ସ୍କୁଲ ରୁ ପାସ୍ ଆଉଟ୍ ହେଇକି ଆସିଲିଣୁ ଆଉ ସ୍କୁଲକୁୁ ବି ଯାଇନି ଆଉ ମୁଁ ଭାବୁଥିଲି ଟିକେ ଯାଇଥାନ୍ତେ।
ହଁ ନିହାତି ଯିବା ଚାଲୁନାହାନ୍ତି ଏଇ ହଁ ଏଇ ଏକ ତାରିଖ ଆଡ଼କୁ ଯିବା ଉଁ ଭଲ କିନା ହେନ୍ତି ସାରଙ୍କ ସାଙ୍ଗରେ ବୁଝାବୁଝି କରିକି ଆସିବା ଉଁ ଆପ କେମିତି କଣ ଅଛନ୍ତି ଗୋଟେ ଯଦି ହବ ଫିଷ୍ଟ ବି ଯଦି କାଢିଦେବା ଭଲ ହବ।
ନାଇଁ ନାଇଁ ମୁଁ ଭାବୁଥିଲି ତମ ଫ୍ରେଣ୍ଡ ତୁମ ଉଁ କଣ୍ଟ୍ରାକ୍ଟର ଯେଉଁମାନେ ସବୁ ଅଛନ୍ତି ତୁମେ ତାଙ୍କୁ ଟିକେ ତାଙ୍କ ସାଙ୍ଗେ କଥା ହୁଅ। ଆଉ ୱାଟ୍ସଅପ୍ରେ ଗୋଟେ ଗ୍ରୁପ୍ ଖୋଲ କି ସମସ୍ତଙ୍କୁ ଆଡ଼୍ କର ତୁମେ ଆଡ଼୍ କର ମୁଁ ବି ମୁଁ କଣ୍ଟାକ୍ଟର ଯୋଉ ମାନେ ସବୁ ଅଛନ୍ତି ମୁଁ ତାଙ୍କ ସାଙ୍ଗେ ଟିକେ କ ଥାଇକି ଟିକେ ବୁଝିପାରିଥାଏ ସେମାନଙ୍କର ମତ କଣ? ବୁଝିପାରୁ ସେମାନଙ୍କୁ ଆଡ଼ କର ଗ୍ରୁପ ରେ ମେସେଜ କରିବା।
ହଁ।
ଆଉ କେବେ କଣ କଲେ ଭଲ ହବ ଆଉ କୋଉ ଟାଇମରେ କିଏ ବି କୋଉ କାମରେ ଏନଗେଜ ନଥିବ ଆମ ବ୍ୟାଚ ଫିସ୍ଟ କଥା କହୁଛି। ଆଉ ହୁଁ ମୁଁ ସେଇ କଥା ଭାବୁଥିଲି। ମାନେ କିଏ କେତେବେଳେ କାହାର ଯଦି କଣ ପ୍ରୋବ୍ଲେମ ବ କିଏ ଯଦି କଉଠ ପଳଉଥିବ ବାହହାରାରେ ଆସି ପାରୁନ ଆମେ କି ସମସ୍ତଙ୍କ ମତ ନବା ତାପରେ ଗୋଟେ ଡେଟ ଫାଇନାଲ କରିବା ଆଉ କେତେ କଣ ଟଙ୍କ ଙ୍କା ଆଦାୟ କରିବା ଜନକ ପିଛା ସେ ସବୁ ଏକାଥର କେ ଡିସକସନ କରିକି କରିବା।
ହୁଁ ଆମ ପରେ ବି ଏପଟରେ ଜଣେ ଅଛନ୍ତି ଏମତି ମିସ୍ତ୍ରୀ ତାଙ୍କୁ ପଚାରିଲେ ସେମତି ସଉଦା ପତ୍ର କଣ କେମିତି ହ ବ ତାଙ୍କୁ ପଚାରିଲେ ସିଏ ବି ଲେଖି ଲେଖି ଦେବେ ଆଉ ତମେ ବି ଯୋଉ କଥାଟା କହୁଛ ପିଲାଙ୍କଠାରୁ ବି ମତ ନେଇଯିବା କିଏ କରିବ କି ନ କରିବ ସେଇ ହିସାବରେ ପଇସା ଟା ବି ଆଦାୟ କରିଦବା ବି ଭଲ ହବ।
ଆଚ୍ଛା ତାହେଲେ ତ ଭଲ କଥା ଆଉ ତାହେଲେ ଆମେ ସେୟଆ କରିବା ମୁଁ ଭାବୁଛୁ ଆଉ।
ହଁ।
ଆଉ ତମେ ଟିକେ କଥାବାର୍ତା ହବ ଆଉ କଣ ସବୁ କଲେ ସବୁ ଭଲ ହବ ଟିକେ କହିଲ ସବୁ ମାନେ କରିବା ମୁଁ ଭାବୁତ୍ ହଁ ମୁଁ ଭାବୁତ୍ ଯୋଉ କଣ କହିଲ ଆମର ର ମାନେ ଟାଟର କିଛିଟା କରିବା ଆଉ ମେନ୍ ଫୁଡ୍ ରହିଲା।
ନା ବେ ବେଶୀ ଦେଖ ବେଶୀ ଜିନିଷ କିଛି କରିବାର ନାହିଁ ଅଳ୍ପ କରିବା ମାନେ ଯେତିକି ଖାଇହବ ସେ ତିକି ହିସାବରେ କରିବା ଅଧିକା କରିଦେଲେ କିଛି
କଣ ନାଇଁ ନ ନାଇଁ ସେଇଟା କଲେ ସେମତି କଣ କହିଦେଲେ ହେଇଯିବ କି ସେମିତି ନୁହେଁ ଆମେ ଗୋଟେ କରିବା। କିନ୍ତୁ ସମସ୍ତଙ୍କ ମନକୁ ମାନେ ପସନ୍ଦ ହଉଥିବ ଯାହା ହଉ ଭାବିବେ ଯେ ଯାହା ହଉ ଆମକୁ ହ ମାନେ ସିନିୟର ହଉ କି ଜୁନିୟର ହଉ ସମସ୍ତେ ଏକା ସାଙ୍ଗରେ ମିଶିକି ଗୋଟେ ଫ୍ରେଣ୍ଡସ ମିଟିଂ କଲୁ ଯା ହଉ ଆମେ କିଛିଟା ସେମାନଙ୍କଠୁ କିଛିଟା ଟିପସ ଶୁଣିଲୁ ଯାହାବି ଲେ ଭାସଣ ଫାସଣ ଦିଆ ଦୁଇ ସ ପିସ ଦିଆହେବ ନା ନାଇଁ ସେଇଟା ତ ହବ ତାହା ସହିତ ଆଉ ତମେ କଣ ଖାଇବାର ବନ୍ଦୋବସ୍ତ କରଚ ତାଙ୍କ ପାଇଁ ଟିଫିନ ହଉ ଲଞ୍ଚ ହଉ ସବୁ କିଛି ମାନେ ସବୁ କିଛି ଆମେ ସବୁ ବୁଝିବା ନା ନାଇଁ ଯାବି ବାସ ବାସ୍। ହଁ ଏଇଠି କିଛି କଲେନି ମୁଁ ସେ ମୁଁ ସେଇଆ ଭାବୁଛି ଚି ଆମର ନର୍ମାଲ ଯେମତି ପୁଡିଆ ବ୍ୟବସ୍ଥା ହୁଏ କରିଦବା ମାନେ ଯେମିତି ପୁଡିଆ ଯେମତି ବରା ସିଙ୍ଗଡ଼ା ଚପ ମିଠା ସେ ରହିବ। ତା ସାଙ୍ଗେରେ କୋଲ୍ଡଡ୍ରିଙ୍କସ ଦଶ ଟଙ୍କିଆ କାମ୍ପା ଇଏ ନର୍ମାଲ ଯେତେଳେ ଯିବେ
ହଁ ନାଇଁ ନାଇଁ ଚାମ୍ପା ଏଇ ଯୋଉ ଯୋଉ ଯୋଉ ଥଣ୍ଡା ବିଷୟରେ କହୁଛ ତ ଯୋଉ ଚାମ୍ପା।
କାମ୍ପା କାମ୍ପା ହଁ।
ଅ ନାଇଁ ତାକୁ କର ନାଇଁ ସେଗୁଡା କିଛି ଆସିଡିଟି ହବ ସେଗୁଡା କିଛି
ନାଇଁ ନାଇଁ ନାଇଁ ଏବେନୁଅ ସେ ଯେତେବେଳେ ଯିବେ ସେମାନେ ବସିବା ଅପେକ୍ଷା ଯାହାବି ହେଲେ କିଛିଟା ଆ ଆଡେ ପ୍ରୋଗ୍ରାମ ବଗେରା ସବୁ ହବ ଯାହା ବି ହେଲେ ଯିଏ ଯେଝା ଯେଝା ଯେଝା ଯେଝା ସ୍ପିଚ ଦବ।
ହଁ।
ଯେଝା ଯେଝା ସ୍ପିଚ ଦବ ଆ ମୁଁ ସେଇ ସେଇ କଥା କହୁଛି ଯାହା ବି ହେଲେ ସେ ଟିକେ ଦେଖିବେ ଆଉ କିଛି ଖାଇବେନି କେମିତି କଣ।
ନାଇଁ ନାଇଁ ହ ଖାଇବା କଥା କହୁଛ ଠିକ୍ ଅଛି କିନ୍ତୁ ଯୋଉ ଥଣ୍ଡା ଯଉ କ୍ୟାମ୍ପା ଯୋଉ କହୁନ ଯଉ ପିଇବା କଥା ତାକୁ ଦିଅନିଁ ଏ ଆସିଡିଟି ହେଇଯିବ ସେଗୁଡ଼ା କିଛି
ଓ କାମ୍ପା ନଆଣି କି ଆମେ ସ୍ପାଇଟ୍ କି ଥମ୍ସ ଅପ୍ ନେଇ ଆସିବା କୋଡ଼ିଏ ଟଙ୍କିଆ।
ଅହଁ। ହଁ ଆ ନହେଲେ ଉ ଊ ପିଲା ଦିପିନି ପ୍ରକା ଦିଇଟା ପ୍ରକାରେ ଗୋଟେ ଥଣ୍ଡା ନେଇ ଆସିଥିବା ପଛେ ଯଦି ହବ ମାଜା ନେଇ ଆସିବ ଅଧିକାଂଶ ପିଲା ମାଯା ବି ଟିକେ ପି ଆକୁ ଟିକେ ଭଲ ଲାଗନ୍ତି। ସ୍ପ୍ରାଇଟ ତାଙ୍କୁ କିଛିି ପିଇବାକୁ ଭଲ ଲାଗେନି।
ମାଜା ମାଜା କ ଭଲ ନାଇଁ ତମେ ଦେଖ ତମେ ତେଲ ଭାଜି ଜିନଷ ଖାଉଛ ଏମିତି କଣ ଜଲ୍ଲି ହଜମ ଆମେ ସେଇଟା ଭାବିବେ ନା ସ୍ପ୍ରାଇଟ୍ କି ଥମ୍ସ ଅପ୍ ହେଲେ ସେଇଟା ଗୋଟେ ଭଲ ଆଉ ମାଜା ତ ନର୍ମାଲ ସେମାନେ ପିଉଥିବେ ଘରେ ନା।
କହିଲି ନାଇଁ କି ଫାଷ୍ଟ କି ଆଗ ଫାଷ୍ଟ ଯାଇନା ବସିବେ କିଛି ଟିଫନ୍ ଇଏ କରିବେ ମୁଁ ସେଇଥିପାଇଁ ମୁଁ କହିଲି। ଆ ଖାଇସାରିଲା ପରେ ସ୍ପ୍ରାଇଟ୍ ପିଇଲେ କିଛି ଅସୁବିଧା ନାହିଁ।
ହଁ ସେଇଟା ଗଲା ଆଉ ଗୋଟେ କଥା ମୁଁ କହୁଛି ସେଟା ତ ହବ। ତାପରେ ମୁଁ ଭାବିଲି ଷ୍ଟାର୍ଟର ଯୋଉ ଖାଦ୍ୟ ଟ ଆମେ କରିବା ଗୁପଚୁପ୍ ଆଇସ କ୍ରି କିନ୍ତୁ ହେ ନର୍ମାଲ ଜିନିଷ ହବାଟେ ବି ହେଟା କରିବା।
ଆ ସେଇଟା ତ ନିହାତି କରିବା ହଁ।
ହ ହିତ ଆମେ ମୁଁ ଭାବୁଥିଲି କଣ କହିଲ ଗୋଟେ କରିବା ଅଣ୍ଟା ଚପ
ହୁଁ।
ଚିକେନ ପକୋଡ଼ା କାହିଁ ନା ଚିକେନ ଆଉ ମେନ୍ ଫୁଡ୍ ରେ କରିବାନି ମେନ୍ ଫୁଡ୍ ରେ ମଟନ୍ ଟାକୁ ର
ଅଣ୍ଟା ଚପ୍ ନାଇଁ ଅଣ୍ଡା ଚପ୍ଟା କର ନାଇଁ ଦେଖ ଅଣ୍ଡା ଚପ୍ଟା କରନାହିଁ ଯେ ଚିକେନ ସାଙ୍ଗ ଅଣ୍ଡା ଟା ରହିଲେ ଅବ ଭଲ ଲାଗିବ ନି। ଅଣ୍ଡା ଟା କରିବାନି ଅଣ୍ଡା ନକି ପଛେ ଚିକେନ ପକୋଡା କରିଦବା ସେଇଡା ଲେଡି ଗୋଟ ପ୍ରକାର ଭଲ ଲାଗିବ ବୋଲି।
ଅଉ ତାହେଲେ ଅଣ୍ଡା ଅଣ୍ଡା ଟା କମେଇଦବା ଆ ଆଣେ ଚିକେନ ଟାକୁ ପଢେଇଦବା ଆଉ କଁ କରିବା।
ହୁଁ ହୁଁ ହୁଁ।
ଆଉ ଗୋଟେ କଥା ମୁଁ ଭାବୁଛି ଯଦି ଚିକେନ ପକୋଡା କରିବା ତାହେଲେ ପନିର ପକଡ଼ଟା ନିହାତି କରିବା।
ହୁଁ କରିଦେବା କିଛି ଅସୁବିଧା ନହିଁ ବଢିଆ ହବ ଷ୍ଟାର୍ଟର ବି ହେଲ ଭଲ ଲାଗିବ ଟିଏ।
ତାପ ତାପରେ ମକ ତାପରେ ମକା ଟା କରିବା ମକା ଯୋଉ ଛଣା ହେଇକି ଆସିଥାଏ ଷ୍ଟାର୍ଟର ରେ।
ହଁ ଯିଏ କା ଯାହା ଖୁସି ଯିଏ ଖାଇବ ଯଦି ଖାଇବ ସିଏ ତ ନର୍ମାଲ ଏତେ ବି ଟଙ୍କା ନୁହଁ ବି ସିଏ ଯୋଉ ମକା ଟା ଏତେ ବି ଟଙ୍କା ନୁହ ଦନ୍ ଅ କିଲେ ଭଳିଆ ନେଇଆସି ତିବା ଛାଣିଦବା ଯିଏ ଯେତେ ଖାଇଲା ଖାଇଲା କେହିବି ଖାଇବାକୁ ଏତେ ପସନ୍ଦ କରିବେଷ ଆମିଷ ଖାଇ ସ ହେଲାପରେ ଆଉ କଣ ଏତେ ଖାଇବାକୁ ଭଲ ପାଇବେ ସମସ୍ତେ?
ହୁଁ।
ହୁଁ ଆଉ କଁ କହୁଚନ୍ତି ଆପଣ?
ହଁ ମୁଁ ଭାବୁଛେ ଆଉ ଆଉ ମେନ ରେ କଁ ରଖିବା ମେନପୁର ରେ?
ଆଉ ଉଁଗା ଆମ ତପ ଏଇ ଗାଧୁଆ ବେଳ ପାଇଁ ହବ ଭାତ ହବ ହର ଡାଲି ଟିକେ ଭଲ କିଣା କରିଦବା ଉମ
କଣ ଫ୍ରାଏ ରାଇସ୍ କରିବା ଫ୍ରା ଫ୍ରାଏ ରାଇସ୍ କରିବା ଫ୍ରାଏ ରାଇସ୍ କରିବା ଆଉ ଟିକେ ପ୍ଲେନ୍ ଡାଲି କରିବା। ତାପରେ ହଁ ପ୍ଲେନ୍ ଡାଲି ତା ପରେ ମିକ୍ସର ଗୋଟେ କରିବା। ତାପରେ ତାପରେ ଇଏ କରିବା ଆମ ଯୋଉ ନାର୍ମଲ୍ ନାଇ ନାଇ ନାଇ ଷ୍ଟିକ୍ ଚିକେନ ବା ଟାଟରେ ରହିଲା ମଟନ ଟା କରିବା ନା ଆମା ହଁ ଗଲା ତାପରେ ପନିର ଟା କରିବା ଟିକେ।
ଆଉ ପିଲା ଅଛନ୍ତି ନାଇଁ ଭାଇ ଟିକେ ଶୁଣିବେ ପିଲା ଅଛନ୍ତି ମାନେ ମ ଟନ ଖାଆନ୍ତି ନାଇଁ ଏମିତି ଅଛନ୍ତି ପିଲା ମାଛ ବି ଖାଆନ୍ତି ଆଉ ସେଇଥିପାଇ ମାଛ ଟିକେ ବି କରିଦେଲେ ହୁଅନ୍ତତା ନି?
ମାଛ କରିବା ଯୋଉମାନେ ନ ଖାଇବେ।
ହୁଁ ହୁଁ ସେ ରାମପିଲା ନାହାଁନ୍ତି କି କି କେତେ ପ୍ରକାରିଆ। ହ ସବୁ କୁହନ୍ତି ମୁଁ ଇୟେ ମାନସିକ କରିଚି ୟାକୁ ଖାଇବି ନି ତାକୁ କୁ ଖାଇବିନି ଏମତି ସବୁ ନାହାନ୍ତି ସବ୍ ପିଲା?
ହ ସିଏ ସବୁ ଜିନିଷ ହବ ଯାହା ଯଉଟା ମଟନ ତ କମ୍ପଲ୍ କାଁ ମଟନ୍ ତ ସମସ୍ତେ ଖାଇବେ। ମଟନ ସମସ୍ତେ ଖାଇବେ।
ତେ କାଇ ଲାଗୁନି ମଟନ୍ ସମସ୍ତେ ଖାଇଲେ ବି ଯାହା ବଲେ ତ ପାଞ୍ଚ ଛଅ ଜଣ ଭଳିଆ ତ ରହିବେ ନା ଆଉ ଉମ ମଟନ୍ ଛାଡିକି ମା
ଆଉ ଯିଏ ମାଛନୁ ଯିଏ ଯିଏ ସାଧା ଖାଇବ ତା ପାଇଁ ସାଧା ବ୍ୟବସ୍ଥା ହବ। କି ମଟନ ଆଉ ମାଛ ସ ସମସ୍ତଙ୍କ ପାଇଁ ରହିବ କମ୍ପଲସରି ଯିଏ ଖାଇବା ନହେଲେ ଯିଏ ନ ଖାଇବା ତା ପାଇଁ ସାଧ ଆସିବ ଆମ ସେଥିରେ କଁ ଅଛି।
ଆଉ ଗୋଟେ କଥବିା ମଟନ ଖାଇକି ମାଛ ଖାଇ ହବ।
ମଟନ ସେଟା ଯାହା ବଲେ କରିବାକୁ ପଡିବ ଗୋଟା ହୋଉଚି ଏତେ ଦିନ ପର ତ ଆଉ କରିବନି ଆଉ କଣ ଆମେ ଏମିତି
ପିଲା କିନ୍ତୁ ଖାଇପାରିବେନି ଅଛନ୍ତି ପିଲା ହଁ ଖାଇପାରିବେ ଶହେରେ ପାଞ୍ଚ ଦଶ ପରସେଣ୍ଟ ଭଳିଆ ପିଲା ଅଛନ୍ତି କାଇଦେ ମଟନ ମାଛ। କିନ୍ତୁ ସମସ୍ତେ ତ ଖାଇପାରିବନି ନା?
ହଁ ହେରା ଦେଖିବା ସେଟା ପଛରେ ଗ୍ରୁପ୍ରେ ଡିସକସନ କଲେ ଜଣା ପଡିବ ଆମେ ଆମ ହିସାବରେ ଆମେ କହୁଛେ କଁ କରିବା କଁ ନାହିଁ। ସେମାନେ ଗ୍ରୁପରେ ଡିସକସନ ଜଣା ପଡୁନି କିଏ କାହାର କଣ ମତ କିଏ ଗୋଟେ ଖାଇବ କି ନାଇଁ।
ତାହେଲେ କଣ କହୁଛ ଗ୍ରୁପ ମୁଁ ତିଆରି ଗୋଟେ ଆଜି କ୍ରିଏଟ୍ କରିଦଉଛି ଗ୍ରୁପ ସେଇଥିରେ ପିଲାଙ୍କୁ ସମସ୍ତେ ଆଡ କରିଦଉଛି।
କ୍ରିଏଟ୍ କରିକି ମତେ ଆଗ କ ଆଡ କରିଦିଅ।
ହୁଁ ହୁଁ।
ତାପରେ ମୁଁ ଯୋଉ ମୋ କଣ୍ଟାକ୍ଟ ଯୋଉମାନେ ସବୁ ଅଛନ୍ତି ତାଙ୍କୁ ମୁଁ ଆଡ କର ପ୍ଲସ୍ ତମ କଣ୍ଟାକ୍ଟ ଯୋଉମାନେ ଅ ତମେ ତାଙ୍କୁ ଆଡ କରିଦବ।
ହୁଁ ଆଉ ସେଇଥିରେ ସମସ୍ତଙ୍କୁ ପଚାରିବା କଣ କେମିତି ହେଲେ ଆଉ ସୁବିଧା ହବ।
କାହିଁକି କିନା କିଏ କୋଉଠି କଣ ଯଦି ରହିିକି ଜବ୍ ବଗେରା କରୁଥବ କି କଣ କରୁଥବ ଆସିପାରନଥିବ ଏକାଥରେ କ ଥା ହବା କିଏ କୋଉ ଦିନ ସବୁ ଫାଙ୍କା ସେ ଗୋଟେ ଡେଟ୍ ପଟିକୁଲାର ଡେଟ ଫିକ୍ସ କରିବା ଆଉ ସେଇଦିନ ସବୁ ଚାନ୍ଦା ତା ପୂର୍ବରୁ ଆଦାୟ କରିଦବା କେତେ କଣ ରହିବ
ହଁ ବା ଆମରି ସାଙ୍ଗର ପିଲା ତ ବାହାରେ ରହିକିନା କାମ କରୁଛନ୍ତି ଇନକମ କରୁଛନ୍ତି କିନ୍ତୁ ଆମେ ପଢୁଛେ ଘରେ ନା କଣ।
ହଁ ଆଉ ସମସ୍ତଙ୍କ ସବୁ ମଣିଷ ସବୁ ସମାନ? ସମସ୍ତଙ୍କ ପରିବାରକୁ ନେଇ ସମସ୍ତେ କାମ କରିବେ ହ ବାସ ବାସ୍ ସେଇଥିପାଇଁ ଦେଖି ସେମାନେ ସେ କରୁଛନ୍ତି ଆଉ ନହେଲେ ଆଉ କିଛି ବି ନାହିଁ।
ନା ପିଲା ତ ଆମରି ସାଙ୍ଗରେ ଅଛନ୍ତି ଗେମ୍ ଖେଳୁଛନ୍ତି ପାଠ ପଢୁଛନ୍ତି ଆଉ ପିଲା ଅଛନ୍ତି ଖାଲି ଗେମ୍ ବସିକି ଖେଳୁ ଛନ୍ତି ନା କଣ।
ଯିଏ ଦେଖ ଯାହାର ମାନେ ନିଜ କ୍ୟାରିଅର ଉପରେ ଟେନସନ ନାହିଁ କି ଲାଇଫରେ କିଛି କରିବାକୁ ମାନେ କିଛି ଇଣ୍ଡି ପେଣ୍ଡନ କରିବେ ସେଇଟା ସେଲ୍ଫ ଜିନିଷ କରିବେ ସେଇଟା ନାହିଁ ବାସ୍ ବାସ୍ ସିଏ ସେଇ ଏମିତି ଗେମ୍ ଖେଳିବେ। ଆଉ ଗେମରେ କଣ ଗେମ ଗୋଟେ ଟାଇମପାସ୍ ପାଇଁ ଖେଳିବା କଥା ଯ ତମେ ଖେଳୁଛ ଠିକ ଅଛି ଖେଳ ଦିନକୁ ଘଣ୍ଟାଏ ଟାଇମ ଦିଅ ବାସ ବାସ୍ ଆଉ କନଷ୍ଟାନଟ୍ ବସିକି ଖେଳିଲ ସେଇ ଜାଗାରେ କିଛି ମାନେ ଟାଇମ ଲସ୍ କିଛି ନାହିଁ ବାସ ବାସ। ଜିନିଷ ସବୁ ଟାଇମରେ କଣ ସମାନକି କହୁନ। ଯାହାବିହେଲେ କିଛି ଦିନ ଟାଇମ ଲାଗିବ ଟାଇମ ଲାଗିବ ଆଉ କଣ କରିବା ଆଉ।
ହୁଁ।
ଆଉ ଏମିତିଆ ସବୁ କଥା ଆଉ। ଆଉ ତାହେଲେ କରିବା ଆମେ ସେଇଆ ପ୍ଲାନିଂ ହେଲା ଗୋଟେ ଭୋଜି କରିବା ଯାହାବିହେଲେ ଆଉ ତମର ଆଉ ତମେ ସ୍କୁଲ ଦେଇକି କେବେ ଆସିଥିଲ କି ଆର ଭିତରେ କେବେ ସାର୍ ମାନଙ୍କ ସାଙ୍ଗେ କାହା ସାଙ୍ଗେ ଦେଖା ହେଇଉଥିଲା?
ହଁ ହଁ। ହଁ ଏବେ ମଝିରେ ମୁଁ ଯାଇଥିଲି ସାରଙ୍କ ସାଙ୍ଗରେ ଏମିତି କଥାବାର୍ତ୍ତା କଲି ଆପଣଙ୍କ ବିଁ ନାଁ ନାଁ ପଚାରୁଥିଲେ ଇଏ ସେ ଅମ୍ବିକା କଣ କରୁଥିଲା କି? କଣ୍ଟାକ୍ଟ କଣ ସେ-, କହିଲେ ଅମ୍ବିକା ମୁଁ କହିଲି ସେ ଏଇକା ପଢ଼ାପଢ଼ି କରୁଛନ୍ତି ବକ ଡ଼ି ପାଇଁ ବି ପ୍ରିପେୟାର ହେଉଛନ୍ତି। ଆଉ ସାର କହିଲେ ନାଇଁ ସେ ଭଲ ପିଲା ଟା ଭଲ ପଢାପଢି ବି କରେ ସମ୍ମାନ ବି ସମସ୍ତଙ୍କୁ ଦିଏ ନାହିଁ ଭଲ।
ଆଛା ଆଛା ତାହେଲେ ଠିକ ଅଛି। ସାର୍ ଙ୍କ ସାଙ୍ଗେ ମୁ ଗୋଟେ ମ୍ୟାଡ଼ାମ ଯିଏ ମାନେ ତମ ପାଇଁ ଆସିନଥିଲା ଆମ ପାଇଁ ଥିଲେ ମୁଁ ତାଙ୍କ ସାଙ୍ଗରେ କଥା ହେଇଗଲି ସେ ମ୍ୟାଡାମଙ୍କର ଝୁଅର କାଳେ ମାନେ କଣ କହିଲ ବାହାଘର ଠିକ ହେଇଯାଇଛି। ତାଙ୍କର ଆ ଯୋଉଦିନ ବାହାଘର ହବ ସେଥିପାଇଁ ସେ ଟିକେ ଟେନସନ କହିଲେ ବାରେ ମୁଁ ଯିବି କିନ୍ତୁ ଝୁଅ ବାହାଘରଟା ଟିକେ ରହିଯାଉଛି ଟିକେ ତମ ଟିକେ ତାକୁ ଟିକେ ଘୁଞ୍ଚେଇଦିଅ ଯେବେ କରୁଛ ଆଉ ତାଙ୍କର କାଳେ ରହୁଛି କାଳେ ଏଇ ଯୋଉ ଜୁଲାଇ ର ମିଡ୍ ରେ ତାଙ୍କର ମ୍ୟାରେଜ କାଳେ ରହୁଛି ଝୁଅର।
ତାଙ୍କ ଝୁଅର?
ହଁ ତାଙ୍କ ଝୁଅଙ୍କର ମ୍ୟାରେଜ ରହୁଛି ସିଏ ସେଇଥିପାଇ ଟିକେ କହିଲେ କି ତମେ କରୁଛ ଯଦି କର ମୁଁ ରାଜି ଅଛି କରିବି ହଁ ଇଏ ରିଙ୍ଗ୍ ସେରିମନି ସରିଯାଇଛି ନିର୍ବନ୍ଧ ସରିନି ରିଙ୍ଗ ସେରିମାନୀ ସରିଯାଇଛି। ନିର୍ବନ୍ଧ ହବ ଏଇ ରବିବାର ଦିନ।
ହଁ ଏଇ ର ଏଇ ଏଇ ଯୋଉ ରବ ରବ୍ ରବିବାର ଆସୁଛି ଏଇ ଦିନ ହବ?
ହଁ ନିର୍ବନ୍ଧ ଟା ହବ ଆଉ ବାହାଘରଟା ଏଇ ଜୁଲାଇ ର ମିଡ୍ ରେ ଡେଟ୍ ଟା ଆଉ ମୋର ମନ ନାହିଁ କଣ କହିଲେ କିନ୍ତୁ ମଝିଆ ମଝି କହିଲେ ମାନେ ଜୁନୁ- ର ଜୁଲାଇ ର ମିଡ୍-ମିଡ୍ ରେ ଆଉ ମାନେ- ମାନେ ଥାର୍ଡ ଉଇକ୍ ନା କଣ ଏମିତି ଗୋଟିଏ କଣ କହିଲେ, ହୁଁ-ହୁଁ-ହୁଁ।
ସେକେଣ୍ଡ ଉଇକି ୟା ତା ତାରି ଭିତେରେ ହେଇଯିବ ବୋଧେ।
ତାରି ଭିତେରେ ହବ ସିଏ ସେୟା କହୁଥିଲେ, ମୁଁ କହିଲି ଆଜ୍ଞା ମ୍ୟାମ୍ ଆପଣ ଯେବେ ଫାଙ୍କା ହେବେ କହିବେ ଆଉ ଆମେ-
ଆମେ ସେଇ ହିସାବରେ କରିଦବା, ହଁ ଆଉ ଗୋଟେ କଥା- ହଁ ଭାଇ, ଆଉ ଗୋଟେ କଥା ବି ସମସ୍ତେ ରହିବା ଯଦି ଜଣେ ମ୍ୟାଡମ୍ ବି ଯଦି ରହିଯିବେ- ସେଏବି ପରେ ଭାବିବେ ଆମୁ କହିଲି ପିଲାଙ୍କୁ କହିଲି ରହିଆକୁ ପିଲା ଅପେକ୍ଷା କରୁନାହାନ୍ତି, ତାଙ୍କର ବି ଗୋଟେ
ହଁ ତାଙ୍କ ମନରେ ଗୋଟେ କିଛି ଇଏ ଭାବ ପଳେଇଆସିବ, ବିତୃଷ୍ଣ ଭାବ ପଳେଇ ଆସିବ ହଁ। ଆଉ କହିବେ ମୁଁ ସେଇମାନଙ୍କୁ ପଢେଇକି ଏତେ ବଡ କରିଚି, ସେଇମାନେ ମ ତେ ଲଷ୍ଟକୁୁ ମାନେ କହିଲେ, ଫେର୍ ଯେନି ମୁଁ କହିଲି ଆଉ କିଛି କହିଲେନି।
କହିଲେନେଇଁ ହଁ।
ସେଇକଥା ଟିକେ ଭାବିକି ଟିକେ ଆମକୁ କରିଆକୁ ପଡିବ, ଆଉ ନହେଲେ କଣ କରିଆ ଆଉ।
ହୁଁ ଜଲଦି ବି କରିଦବା ଯଦି ଭଲ ହବ।
ତମେ ମତେ କଣ ତମେ କରିବ ଟି, ହଁ ସେଇଟା ତ ଦକାରେ। କନଫିଡେନ୍ସ ଟା ଦରକାର୍ ସେ କନଫିଡେନ୍ସ ଟା ଦରକାର୍ ଆଉ ନହେଲେ କିଛି ନାହିଁ, ଆଉ ତମ କନ୍ ଟାକ୍ଟ୍ରେ ସବୁ କିଏ-କିଏ ତମ ଘର ପାଖ ପିଲା ସବୁ ଅଛନ୍ତି, ନା ବାହାର ପିଲା ବି ସବୁ ଅଛନ୍ତି ଯିଏ ସବୁ ପଢୁଥିଲେ?
ଙ୍କର ପିଲା ଏମ୍ ତି ଅଛନ୍ତି ଆମର ଗାଁ ରେ ଅଛନ୍ତି ନିହାତି ଆଠ ଜଣ ନଅ ଜଣ ଭଳିଆ ପିଲା ଅଛନ୍ତି, ଆମ ପାଖ ଗାଁରେ ବି ଏମ୍ତି ଅଛନ୍ତି ଛଅ ଜଣ ଭଳିଆ ଅଛନ୍ତି। ପିଲା ସବୁ ଅଛନ୍ତି।
ହଁ ତମେ ତାଙ୍କ ସନ୍ଧାନ ଟିକେ ନିଅ। ଯଦି ବି କାହା ନମ୍ବର ନଥବ, ଆଉ ତମ ସାଙ୍ଗମାନଙ୍କ ଥ୍ରୁରେ ବି ତାଙ୍କ ନମ୍ବର ସବୁ ଆଣିକି ତମ ଫୋନରେ ଇଏ କର। ସେଭ୍ କର ସେଭ୍ କରିକି ଗୋଟେ ଗ୍ରୁପ୍ ଖୋଲିକି ତାକୁ ଆଡ କର।
ମୁଁ ଆଡ୍ କରିଦେବି ଆପଣଙ୍କୁ ଫାଷ୍ଟ ଆଡ୍ କରିଦେବି ତାପରେ ପିଲାଙ୍କୁ ବି ଆଡ କରିଦେବେ, ଆପଣଙ୍କର ବି ଯିଏ ଚିହ୍ନା ଥିବେ ତାଙ୍କୁ ବି ଆପଣ ବି ଆଡ୍ କରିଦେବେ। ଏନ୍ତି ହେଇକିନା ପିଲା ସମସ୍ତେ ତା ଧେରେ ଆଡ୍ ହେଇଯିବେ ଆଉ।
ହଁ ଆଡ୍ କରିଦବା କିନ୍ତୁ ଆଉ ଗୋଟେ କଥା ସାର୍ ମ୍ୟାମ୍ ମାନଙ୍କୁ ଆଡ୍ କରିବାନି, ସେମାନଙ୍କ ପାଇଁ ଅଲଗା ଗୋଟେ ଗ୍ରୁପ୍ ଖୋଲା ହବ ସେମାନେ ଆମେମାନେ ଯୋଉ ରହିବେ ମେନ୍-ମେନ୍ ପିଲା ସବୁ ସାର୍ ମାନ-